କୁହନ୍ତୁ, ଆପଣଙ୍କ ହଷ୍ଟେଲ ଜର୍ନି କଥା ଅଧା କହିଥିଲେ।
ଆଜି ଆଇଲା, କୋଉଠୁ କଣ୍ଟିନ୍ୟୁ କରିଆ?
ଆପଣଙ୍କର ଆଉ କିଛି ସ୍ମୃତି ଥିବ ସାଙ୍ଗମାନଙ୍କ ସାଙ୍ଗରେ କେମିତି କଣ ଟାଇମ ସ୍ପେଣ୍ଡ କରିଚନ୍ତି, କେତେ ସମୟ ବିତେଚଛନ୍ତି କୁଆଡେ କଣ ବୁଲଡିଆକୁ ଯାଇଚନ୍ତି
ହଁ ହଁ।
କେମିତି ଆପଣଙ୍କ ଜନ୍ମଦିନ ପାଳନ କରିଥିଲେ ସେଠି? ଆଉ ସାଙ୍ଗମାନଙ୍କର ବି କେମିତି ପାଳନ କରାଯାଏ, କିଛି ବି।
ହୁଁ। ତାପରେ ଆମର ଦଶମ ଦିନ ପରେ କହିଆକୁ ଗଲେ, ଆମର ମୋର ଯେବେ ଏ ଜନ୍ମଦିନ ହେଇଥିଲା ସେଲିବ୍ରେସନ୍ କରିଥିଲେ ସାରଙ୍କ ଆମ ମାନେ ତ ତେଣୁ ସେମାନେ ତାର ନିଜେ ଉମ୍ ତମର ସବୁ ପଇସା ଫଇସା ଆଦାୟ କରିଥିଲେ
ଆଚ୍ଛା।
ମାସେ ଆଉ ଆଣିଥିଲେ ବାଣ ଆଉ ସବୁ ଯୋଉ ସ୍ପ୍ରେ ହରିକା ଆଉ କେକ୍ ଆଣିଥିଲେ। ନାଇଁ ମୁଁ ମୋ ରୁମରେ ଥିଲି ରୁମ୍ ରେ ଥିଲି, ସେମାନେ ମତେ ବାହାରୁ କବାଟ ଦେଇକି ପଳେଇଥିଲେ।
ଆଚ୍ଛା।
ମତ୍ ସବୁବେଳେ ଏଠି ମୋର ଗୁରୁତ୍ୱ ଦେଇକି ମୋର ଯେହେତୁ ସ୍କିନ ଥିଲି, ଏମାନେ ତାରେ ସବୁ କାମ ସବୁ ସାରିକି
ହ
ହେଲେ ଆସିକି ମୋତେ, ଖଟରେ ଶୋଇଛି ମୋତେ ଟେକି ନେଇଗଲା।
ହୁଁ-ହୁଁ-ହୁଁ। ଖଟ ସହ ନା କଣ?
ନାଇଁ ନାଇଁ, ଟୋଟାଲ ଟେକି ନେଇଗଲା, ଖଟଟା ଥିଲା ମତେ ଟେକି ନେଇଗଲା।
ଆଚ୍ଛା।
ଟେକି ନେଇଗଲା, ତାପରେ ଜଣେ ବାଲ୍ଟିରେ ପାଣି ଧରିଥିଲା ଢାଳିଦେଲା ସେ ଓପରେ ହେଲାକି।
ଆପଣଙ୍କ ଉପରେ ଢାଳି ଦେଲେ ସମସ୍ତେ?
ହୁଁ। ତାପରେ ଅଟା ଫଟା ଆଣିଥିଲେ, ଅଟା, ଅଣ୍ଡା ସବୁ ମାରିଦେଲେ ଆଉ।
ଓ ଏ ଆଚ୍ଛା।
ସେସବୁ ମାରିଲା ପରେ, ତାପରେ ଆମର କେକ୍ ଆଣିଥିଲେ କେକ୍ କଟିଂ କଲୁ କେକ୍ କଟିଙ୍ଗ କଲୁ, ତାପରେ ବହୁତ ମଜା ମସ୍ତି କଲୁ, ତାପରେ ସେସବୁ ବୋଳାବୋଳି ହେଲେ ବହୁତ, ଗଡା ଗଡି ଇଏ ସିଏ ଏମତି ହେଲେ।
ହୁଁ ଉଁ, ମୁଁ ତ ମୁଁ ତ ସେ ଭିଡିଓ ଦେଖିଥିଲି।
ଆଜ୍ଞା ଆଜ୍ଞା।
ମୁଁ ଭିଡିଓ ଦେଖିଥିଲି। ହଁ ଆପଣଙ୍କ ଜନ୍ମଦିନ ଶୀତ ଦିନରେ ପଡେ ନା?
ଆଜ୍ଞା ଆଜ୍ଞା। ଶୀତ ଦିନେ।
ଶୀତ ଦିନରେ ବହୁତ ପୁଣି ଗାଧୁଆ ଫାଧୁଆ କରିବାକୁ ପଡିଥିବ। ପାଣି ଫାଣି କରିଦେଇଥିଲେ ବହୁତ ଥଣ୍ଡା ଲାଗିଥିବ।
ଆଜ୍ଞା। କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼େ ମୋର ଜନ୍ମଦିନ।
କିନ୍ତୁ ସେଥିରେ ବହୁତ ମଜା ଥିଲା। ତ ଗୋଟେ ସ୍ମୃତି।
ହଁ।
ତା ହଁ କୁହନ୍ତୁ?
ହୁଁ ମୁଁ କହିଲି ମୋର ଜନ୍ମଦିନ ପଡେ ତ କାର୍ତ୍ତିକ ପୂନେଇଁ ରେ।
ଆଚ୍ଛା। କାର୍ତ୍ତିକ ପୂର୍ଣ୍ଣିମା ରେ ତାହେଲେ ଆପଣଙ୍କ ଜନ୍ମଦିନ ପଡେ? ମୁଁ ଜାଣିଥିଲି ସି ଶୀତ ଦିନ ପଡେ କିନ୍ତୁ ଏଇ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ବୋଲି ଜାଣିିନଥିଲି।
ହୁଁ ଏଇ କାର୍ତ୍ତିକ ପୂର୍ଣ୍ଣମୀରେ ହିଁ ପଡେ।
ଆଚ୍ଛା ଭଲ ତ।
ଆଜ୍ଞା।
ଆଉ ତା ପରଦିନ ଆଉ ଗୋଟେ ସାଙ୍ଗର ଜନ୍ମଦିନ ଥିଲା ନା କଣ?
ହଁ ହଁ ଆହୁରି ଗୋଟେ ସାଙ୍ଗର ବି ଥିଲା। ସେଲିବ୍ରେସନ୍ କଲେ ତାକୁ। ତାପରେ ସେ ଭୋଜି ବି ଭୋଜି ଦେଇଥିଲା, ଚିକେନ୍ ଦେଇଥିଲା। ଚିକେନ କୁ ଭାତ।
ଆଛା।
ତ ହଷ୍ଟେଲ ଛାତ ଉପରେ ଆମେ ଯାଇକି ରୋଷେଇ କରି ସେଠି ଖାଇଦେଉ।
ଆଚ୍ଛା।
ରାତି ବାରଟା ଗୋଟେ ଦିଟା ଯାଏ ସେଠି ହଷ୍ଟେଲ ଛାତ ଆଲାଉ ନାହିଁ କିନ୍ତୁ ଆମେ ଆମକୁ ଆମେ ପଳଉ।
ଓ ତମେ ତମ ମାନେ ଡାହା ବାଳୁଙ୍ଗା ବୋଧେ।
ହଁ ଆମେ ମାନେ ଆମର ସବୁ ଚିହ୍ନା ପିଲା ନା ଥିଲେ।
କେହି କିଛି କୁହନ୍ତିନି ଏତେ ଆଉ।
ନାଇଁ ନାଇଁ ମେନ୍ ମେନ୍ ଲୋକ ଯିଏ ସେ ଆମ ଆମର ବହୁତ କ୍ଲୋଜ୍। ଯିଏ ହଷ୍ଟେଲ ୱାଡେନ ତା କତିରେ କିଛି ପ୍ରୋବ୍ଲେମ ହିଁ ନାହିଁ।
ସବୁ ତ ୱାର୍ଡେନ୍ ହାତରେ ଆଉ। ୱାର୍ଡେନ୍ ଯାହା କହିବ ସେଇଆ।
ହୁଁ। ରାତି ଦଶଟା ଏଗାରଟା ପରେ ଗେଟ୍ ତାଲା ଦିଆଯାଏ। ତାପରେ ବି ଆମେ ଭୁବନେଶ୍ୱର ମଝିରେ ପଳେଇଥିଲୁ ଖେଳ ଦେଖିବା ପାଇଁ ହକି ଖେଳ ଯୋଉ ହଉଥିଲା। ସେଦିନ ଆସୁ ଆସୁ ପୁରା ରାତି ଗୋଟେ ଦିଟା ହେଇଯାଇଥିଲା। ତଥାପି ଆମେ ହଷ୍ଟେଲ ରେ ଏଣ୍ଟ୍ରି କରିଗଲୁ।
ହଁ ତମ ହାତରେ ଅଛନ୍ତି ଲୋକ ଆଉ।
ସେ ସାର୍ ବହୁତ କ୍ଲୋଜ ନା। ସେ କିଛି କହ
ଆପଣଙ୍କର ତାହେଲେ ରାତି ଦଶଟାରେ ଗେଟ କ୍ଲୋଜ ହୁଏ।
ଆଜ୍ଞା। ରାତି ଦଶଟା ହବ ମାନେ ଗେଟ କ୍ଲୋଜ୍।
ଜଲଦି କରିଦିଅନ୍ତି ଆଉ ଆଲାଉ କରନ୍ତିନି କିଛି ବି।
ଉଁ ହୁଁଁ। ଯେହେତୁ ଗାର୍ଲ୍ସ ହଷ୍ଟେଲ ସେଥିପାଇଁ କିଛିଟା ଅଧିକ ରେଷ୍ଟ୍ରିକ୍ସନ ଦଉଥିବ ଆଉ।
ହଁ ସେ ତ ଠିକ କଥା। କିନ୍ତୁ ଆମ ପାଖ ହଷ୍ଟେଲ ରେ ବି ଗୋ ଗୋଟେ ଗାର୍ଲସ ହଷ୍ଟେଲ ଅଛି। ସେଥିରେ କିନ୍ତୁ ତାଙ୍କର ସେମିତି କିଛି ରେ ଷ୍ଟ୍ରିସନ୍ ନାହିଁ। କି ଏମିତି କିଛି ସମୟ ସୀମା କି ଲିମିଟ ନାହିଁ। ସେ ଯେତେବେଳେ ଚାହିଁବେ ଆସିପାରିବେ। ଯେତେବେଳେ ନୁହଁ ସେଇ ସାତଟା ଆ ତାଙ୍କର ଟିକେ ଲେଟ୍ ପର୍ଯ୍ୟନ୍ତ ଖୋଲା ଅଛି। କିନ୍ତୁ ଆମର ଟାଇମ ମାନେ ଟାଇମ୍ ସମୟ କୁ ସମୟ। ସେ ଦେଖିବେ। ହେଲା। ସେଥିପାଇଁ ସେ ବନ୍ଦ କରିଦିଅନ୍ତି ସେମାନଙ୍କର ଆଲାଉ ଥାଏ। ଯଦି କିଛି ଖାଇବା ଆଣିବେ କି କଣ ଅଛି। ଆମର କିନ୍ତୁ ସେ ସବୁ କିଛି ନାହିଁ।
ଓହୋ।
ବନ୍ଦ୍ ହବ ମାନେ, ଆମେ ଏମିତି ବି ଆମ କ୍ୟାମ୍ପସ୍‌ ଭିତରେ ବି ବୁଲାବୁଲି କରିପାରିବୁ -, ସେମାନେ କିନ୍ତୁ ବୁଲାବୁଲି କରିପାରନ୍ତି। ଆମର ଗେଟ୍ ବି ପୁରା ଟୋଟାଲ୍ ବନ୍ଦ ରହିବ। ଯଦି ଛଅଟା ପରେ ସବୁ ବନ୍ଦ ହେଇଯିବ, ଆଉ ଟୋଟାଲ୍ ବାହାରକୁ ବି ଯାଇପାରିବୁ। ବାହାରୁ କ୍ୟାମ୍ପସ୍‌ ରେ ଯଉ -ଜାଗା ଥାଏ। ବୁଲିଆ କୁ କିଛି କିଛି ତ ସେଥିପାଇଁ ଆମକୁ ଛାଡନ୍ତିନି।
-ତା ହେଲେ ଆପଣ ହଷ୍ଟେଲ- ବହୁତୁ ରେଷ୍ଟ୍ରିକସନ୍‌
ହଁ! ଆମ ହଷ୍ଟେଲ ରେ ବହୁତ୍ ରେଷ୍ଟ୍ରିକସନ୍‌ ଥିଲା, ସେଥିପାଇଁ କି ଆମ ହଷ୍ଟେଲ କୁ ସମସ୍ତେ ଜାଣନ୍ତି। ଆମେ ଯିବୁ ମାନେ ବଜାର୍ କୁୁ ଆମେ କହିବୁ ଟିକେ ଜଲଦି ଦେଇ ଦିଅନ୍ତୁ। ଯିବୁ ହଷ୍ଟେଲ, ସିଏ ଜାଣିଦେବେ କି କହିବେ କି କୁଶଭତ୍ରା ହଷ୍ଟେଲ୍ ପିଲା କି? ପ୍ରତାପ୍ ସାର୍ ଙ୍କ ହଷ୍ଟେଲ୍। ସେ ଆମ ସୁପରିଟେଣ୍ଡେ ଥିଲେ ତ, ତାଙ୍କୁ ସମସ୍ତେ ଜାଣିଚନ୍ତି। ଓ ସିଏ ତାଙ୍କ--ତାଙ୍କର ଟାଇମ୍ ମାନେ ଟାଇମ୍। ଭଲ ସାର୍ ଥିଲେ, ତାଙ୍କର ଏବେ ଡ଼େଥ୍ ହେଇଯାଇଚି। ହେଇଛି, ଦେହ ଭଲ୍ ନଥିଲା। ଆମେ ତାଙ୍କୁ ସେ ଟାଇମ୍ ରେ ବହୁତ୍ ଗାଳି ଦଉ, ଇଏ କରୁ ସାର୍ ଏମିତି କରୁଚନ୍ତି। ସେମ୍ତି କରୁଚନ୍ତି, କିନ୍ତୁ ତାପରେ ଆମେ ତାଙ୍କ ଭ୍ୟାଲ୍ୟୁ ଟା ବୁଝିପାରିଲୁ।
ବହୁତ୍ ଭଲ ସାର୍ ଥିଲେ, ତା'ପରେ ବି ସେ ରିଟାୟା- ହେଇଗଲେ। ତା'ପରେ ଏବେ ଜଣେ ନୂଆ ମ୍ୟାମ୍ ଅଛନ୍ତି, ଆସିଚନ୍ତି ଆଉ।
ଭେ ପ୍ଲାନିଂ ଚାଲିଚି ଆମର ଏମ୍ ସିଏ ପାଇଁ ତ ପ୍ଲାନିଂ ଚାଲିଚି, ଦେଖିଆ କ'ଣ ଯେ ଦେଖାଯାଉ କ'ଣ ହଉଚି, ମୁଁ ଓଜେଇ ର ତ ଏଣ୍ଟ୍ରାନ୍ସ ଦେଇଥିଲି। ତ, ସେଥିପାଇଁ ରାଙ୍କ୍ ଉଣେଇଶ୍ ଛବିଶ୍ ଆସିଚି। ତ ଏବେ, ମୁଁ ଓଜେଇ କାଉସିଲିଂରେ ତାକୁ ପକେଇଚି। କେତେଟା କଲେଜ ନା ବାଛି କି ସିଲେକ୍ଟ କରିକି ପକେଇଚି, ଦେଖିଆ କଉ କଲେଜ ଆସ୍ଚି। ସେଇ ହିସାବ୍ ରେ ଆଡ୍‌ମିଶନ୍‌ କରିବି କି ନାଇଁ ଭାବିବି ଆଉ।
ମୁଁ ଦେଇଚି, ଏମିତି କିି ପ୍ରଥମେ ରେଭେନ୍ସା ତ ଦେଇଥାନ୍ତି, ରେଭେନ୍ସା ସୋ କରୁନଥିଲା। ସେଠାରେ ସେ କଲେଜ ନେମ୍ କଲେଜ ନାଁ ଟା ଦେଖଉ ନଥିଲା। ତ, ସେଠି ପାଇଁ ମୁଁ ସେଠି ଦେଇ ପାଇଲିଣି। ମୁଁ ଓୟୁ---ଦେଇଚି, ବି ଏସ୍ ଟି ଦେଇଚି। ଆଇ ଏମ୍ ଆଇଟି ଦେଇଚି। ଆଇ ଆଇଟି ଦେଇଚି। ଆଉ, ଏନ୍ତି ଗଙ୍ଗାଧର ମେହେର୍ ୟୁନିଭରସିଟି ଦେଇଚି। ଯଉଟା ଅଛି ଆମର ସମ୍ବଲପୁର୍ ରେ ହଁ। ଆଉ, ମହାରାଜା ପୂର୍ଣ୍ଣଚନ୍ଦ୍ର ୟୁନିଭରସିଟି ଦେଇଚି। ଆଉ ଏମ୍ତି ଚାରି, ପାନ୍ସଟା କିଛି ଆଡ୍‌ କର୍ଚି। ଆଉ କିଛି ପ୍ରାଇଭେଟ୍ ରେ ମଧ୍ୟ ମୁଁ ଦେଇଛି, କେତେଟା କଲେଜ୍‌। ଆଉ, କେ କେଉଁଝର୍ ର ଗମେଣ୍ଟ୍ ଅଟୋନୋମସ୍‌ କଲେଜ ଗୋଟେ ଦେଇଚି। ଆଉ ଅନୁଗୁଳ୍ ର ବି ଦେଇଚି, ଗୋଟେ ଅଟୋନୋମସ୍‌ କଲେଜ୍‌। ସବୁ ମିଶେଇକି ଦେଇଚି, ୟୁନିଭର୍ସିଟି ଦେଇଚି। ଆଉ ଅଟୋନୋମସ କଲେଜ କିଛି ମିଛେଇଚି ତା ଥେ ତା ସହିତ ପ୍ରାଇଭେଟ କଲେଜ ମଧ୍ୟ ମିଶେଇକି ଦେଇଚି।
ଓହୋ ଆପଣଙ୍କର ପୁଣି ଇଚ୍ଛା ଥିବ ଗୋଟେ ଏଇ କଲେଜ ଟା ହେଲେ ଭଲ ହବ ଆପଣଙ୍କର କୋଉଟା ଇଚ୍ଛା ଅଛି କୋଉ କଲେଜ?
ମୋର ତ ଲକ୍ଷ୍ୟ ଅଛି ଆଇ ଏମ ଆଇ ଟି କଟକ ସେଇଟା ହେଇଗଲେ ତ ବହୁତ ଭଲ ହୁଅନ୍ତା।
ଓହୋ କଣ ପାଇଁ ସେଇଟା ଚୁଜ୍ କରିଛନ୍ତି?
ସେ କଲେଜ ଟା ପ୍ରଥମତ ହଉଛି ସେଟା ଆମ ଘର ପାଖରୁ ପାଖ ହବ। ହେଲା ସେ ପାଖ ହଉ କି ଦୂର ହଉ ମତେ ତ ହଷ୍ଟେଲରେ ରହିବାର ତ ଅଛି। ତ ସେଥିପାଇଁ ସେଟା ପାଖ ହବ ତାପରେ ତାଙ୍କ ସେ କଲେଜ ଟା ଏଉଠୁ ପାଖ ହେଲେ ବି ତାପରେ ଆ ମୁଁ କେବେ ବିି ଚାହିଁଲେ ଯିବା ଆସିବା ମଧ୍ୟ କରିପାରିବି କିଛି ଯଦି ପରିସ୍ଥିତି ସେମତି ଅସୁବିଧା ହେଲା କି କଣ ଆଉ ବି ଆମ ହଷ୍ଟେଲରେ କଣ ହେଇଚି ଜାଣିଛନ୍ତି ନା ଛୁଟି ଫୁଟି ପଡିଗଲେ ପିଲାମାନେ ସମସ୍ତେ କିଛି ଛୁଟି ହବ ମାନେ ପିଲାମାନେ ସମସ୍ତେ ଘରକୁ ପଳେଇବେ। ତ ସେ ମୁଁ ଯଦି ଦୂରରେ ରହିଯିବି ମୁଁ ସବୁଥରକ ତ ଆସିପାରିବିନି ନା। ଏମିତି ଆମର ସେ ହଷ୍ଟେଲ ରେ ଯେତେବେଳେ ରହୁଥିଲୁ ଆମେ ସବୁ ପଳେଇଆସୁ ପାଖ ହେଇଯାଏ ଆମ ଘର ଆମର କିଛି ଗୋଟେ ଛୁ ପଳେଇ ଆସୁ ଯୋଉମାନେ ଦୂର ଦୂର ସେମାନେ ବହୁତ ମନ ଦୁଖ କରନ୍ତି କାନ୍ଦନ୍ତି ଆସିପାରନ୍ତିନି। ତ ସେଥିପାଇଁ ବି ଭଲ ହବ ଏତେ ମାନେ ଏକୁଟିଆ ରହିବାକୁ ପଡିବନି। ଏକୁଟିଆ ରହିବାକୁ ପଡିବନି ତାପରେ ପାଖ ହବ ସେଠି ବି ମୋର ଗୋଟେ ଜଣେ ଭଉଣୀଟେ ବି ଚାକିରି କରିଚି ସେଠି ତା ପାଖରେ ବି କେତେବେଳେ କଣ ଦରକାର ହେଲେ ତା ପାଖରେ ବି ରହିଜିବି। କିଛି ଏତେ ଅସୁବିଧା ହବନି ଆଉ।
ହଁ
ଆଉ ସେ କଲେଜ ଟା ବି ଭଲ କଲେଜ ଟା ଶୁଣିଚି
ତ ତାହେଲେ ଭଲ ସେ ପାଖ ସେଇଠି ହେଲେ ଭଲ ହୁଅନ୍ତା ଆଉ।
ହଁ ଏଇ ପାଖରେ ହେଇଯାଆନ୍ତା କି ଲାଗୁଚି ତ ହେଇଯିବ ରାଉଣ୍ଡ ଥାର୍ଡ କି ସ୍ପଟ୍ ଯାଙ୍କେ ଅପେକ୍ଷା କଲେ ନିହାତି ହେଇଯିବ। ଦେଖିଆ ଭଗବାନଙ୍କ ଇଚ୍ଛା କିନ୍ତୁ ମୋର ଯେକୌଣସୀ ଗଭର୍ଣମେଣ୍ଟ କଲେଜ ପଳେଇ ଆସିବାର ସମ୍ଭାବନା ଅଛି। ସେ ବହୁତ
ଓହୋ
ସାଙ୍ଗ ପିଲା ତ କହୁଥିଲେ ଆସିଯିବ ଦେଖିବା କଣ ହଉଛି ମୋର ବି ଭରସା ଅଛି। ସବୁ ରିସର୍ଚ ବି କରିଥିଲି ସବୁଆଡୁ ଦେଖିଥିଲି କଣ କେତେ କଣ ରାଙ୍କ ନେଉ ଚି ଦେଖିଚି ଦେଖିଆ କଣ ହଉଛି ଯେତିକି କଲେଜ ଦେଇଛି ତା ଭିତରୁ ନିହାତି ଗୋଟେ ଆସିଯିବ ମତେ ଲାଗୁଛି।
ହୁଁ ହୁଁ ଏ ଆପଣ ଟିକେ ଖୋଜଛନ୍ତି ସୁବିଧା ଏଇଠୁ ପାଖରେ ହେଇଗଲେ ଭଲ ହେବ ଆଉ।
ହଁ ହଁ ସେଇଆ ତ କଥା ଏଇଠି ଟିକେ ହେଇଗଲେ ଭଲ ହୁଅନ୍ତା ଆଇ ଏମ ଆଇ ଟି କଟକ ଟା
ହୁଁ ଭଲ ହୁଅନ୍ତା। ହଉ ଦେଖିକି ଆପଣ କରିବେ ଆଡ଼ମିସନ୍ କରିବେ ଦେଖିକି ଆଉ ଭଲ ଭାବରେ ପାଠ ପଢ଼ନ୍ତୁ ଆଉ।
ଆଜ୍ଞା ରଖୁଚି।
ଧନ୍ୟବାଦ।
ଆଜ୍ଞା ବିଦାୟ।